ହାଲୋ। ହୁଁ।
ହେଲା।
କଣ କରୁଚ?
କଣ କରିବି ମୁଁ ତରକାରୀ ବସେଇଛି।
କି ତରକାରୀ?
ଚିକେନ।
ଏତେଳୁ।
ଆମର ଟିକେ ଜଲଦି ଖାଇବା ତ ଆମେ ସେଥିପାଇଁ ଟିକେ ଜଲଦି ରୋଷେଇ।
ଓ ହୋ ହୋ ହଁ ଠିକ କଥା ଠିକ୍ କଥା।
ହୁଁ। ଆମର ସାର ଆସିକି ଠିକିନେ ଆଠଟାରେ ସାଢେ ଆଠଟ ଠିକ ହବ ସାରେ। ସାଢେ ଆଠଟା ଠିକିନେ ନଅଟା ରେ ଖାଇବି ଆଉ କଣ।
ହୁଁ ହୁଁ। ତରକାରୀ ହେଇସରିଲା ନା ହେଇନି।
ହୁଁ ହେଇସାରିଲିଣି ସଇଲାଣି ବୋଉ ଏନା ଖୋଲିଦେବେ ତରକାରି।
କେଉଁଥିରେ ଚୁଲିରେ କରୁଛ କି।
ନାଇଁ ବର୍ଷା ହଉଛି ଚୁଲି ଆଜି ଲାଗିନି ଚୁଲି କି ଘୋଡେଇ ଦେଇଛନ୍ତି।
ବର୍ଷା ହେଉଛି କି ସିଆଡ଼େ।
ହଁ ହଉଥିଲା ଝିପି ଝିପି କି ବର୍ଷା।
ହଁ ତମ ଚୁଲିଟା ବୋଧେ ପଦାର କରିଛ ନା।
ହଁ ଚୁଲି ଟା ପଦାର ଅଛି ନା ବର୍ଷା ଝିପି ଝିପି ହଉଥିଲା। ଆଉ ତାକୁ ନେଇ। ଆ ନେଇକି କରିମୁ କେମିତି ଖାଲି ଭାତ ଟା ବସେଇକି ଧରିକି ପଳେଇ ଆଲେ ଚୁଲିରୁ। ତାପରେ ବର୍ଷା ଯେମିତି ପକେଇଲା ଚୁଲିକି ଘୋଡେଇ ଘୋଡ ଦେଲେ ଗ୍ୟାସ ରେ ମୁଁ କରିଦେଲି ତରକାରୀ।
ହୁଁ ହୁଁ। ଭଲ ଶୀଘ୍ର କରିଦବ ଭଲ।
ହୁଁ ହୁଁ। ଆ ଜଲଦି କରିଦେଇ ଯିବୁ ଜଲଦି ଖାଇଦବୁ ଖାଇଦେଇବି ଶୋଇ ପଡିବୁ।
ହଁ ଜଲଦି ଖାଇଦି ଶୋଇନେ ସେ ଜଲଦି ଉଠିବ।
ହଁ ପୁଣି ସକାଳେ ଘର ଟିକେ ଜଲଦି ଉଠିବେ ନା। ସାର ଯିବେ ଡିଉଟି ମୁଁ ଟିକେ। ଯୋଉଦିନ ନ ଖାଇବାକୁ ଉଠି ସାଢେ ଚାରିଟା ବେଳେ ଉଠିକି ଗଧେଇ ପାଧେଇ କରିକି ଦଉଛି।
ସାତଟା ବେଳେ ଦଉଛ କରିକି।
ସାଢେଚାରି।
ବାପ। ଏ ଖରା ଦିନି ସାଢେ ଚାରି ଶୀତ ଦିନିଆ।
ଶୀତଦିନ ପାଞ୍ଚେ ପାଞ୍ଚେ ସାଢେ ପାଞ୍ଚେ। ଶୀତ ଦିନ ଲେଟ ରେ ଯାଆନ୍ତି ସାଢେ ଛଅଟା ରେ ଯାଆନ୍ତି। ସାଢେ ଛଅଟା ହଁ ସାତେ ଛଅଟା ସାତଟା ଏମିତି।
ସେତେବେଳେ ଆଉ ଶୀତ ହେଉନଥିବ।
କୋଉଠି ଏଠି। ଏଠି ନାଇଁ ବ ଗରମ ଜୋରରେ।
ସେଠି ବେଶୀ ଶୀତ ହେଉଥିବ।
କୋଉଠି?
ସେଇଠି!
ଅଁ ଅଁ। ବାର
ଓ ହୁଁ ଆମର କୋଁଆଡେ ବର୍ଷ ବର୍ଷା କିଛି ହେଇନି ତ!
ଆଉ ତମ ବର୍ଷା ହେଈନି
ନା ଆମ ଆଡେ଼ କାଇଁ ବର୍ଷା ହେଇନି। ହେଇଥିଲା ଯା ଗାଧୁଆଳେ ହେଇଥିଲା। ଏଇନା-
ହୁଁ ଆମର ସଖାଳେ ସଖାଳେ କଣ ନାହିଁଳେ ହେଇଥିଲା ବର୍ଷା ଖାଇଲା ବେଳେ ହେଇଥିଲା ବର୍ଷା। ତାପରେ ଫୁଣି ଏଇ ସମୟ ଝିପ ଝିପ ହେଉଥିଲା। ହ୍ୟାଲୋ। ହ୍ୟାଲୋ।